ଲୋ
ହାଲୋ ହଁ କୁହନ୍ତୁ।
ହଁ ଭଏସ୍ କ୍ଳିଅର ରହୁଛି।
ହଁ ହଁ ଆସୁଛି।
ଆଉ କଣ କରୁଚନ୍ତି?
ଏ ଜଷ୍ଟ ଏବେ ଖାଇକି ଉଠିଲି ଆଉ।
ହଁ ହଁ ଆପଣ ଘର କେଉଁଠି?
କଣ କହିଲେ?
ଲି ଆପଣଙ୍କ ଘର କୋଉଠି?
ଢେଙ୍କାନାଳ।
ଢେଙ୍କାନାଳ।
ହଁ।
ହଉ କେଉଁଠି ଏ କୋଉ କପିଳାସ ପାଖାପାଖି?
ନାଇଁ ନାଇଁ। ଆମର ପୁରା ମାର୍କେଟ ଉପରେ।
ଓହୋ। କପଳାସ୍ ଟା ଭିତରକୁ ରହିବ ବୋଧେ ଆମ ଘର ଭୁବନେଶ୍ୱର।
ଏଠୁ ହବ ଆମର କୋଡ଼ିଏ କୋଡ଼ିଏ ବାଇଶି କିଲୋମିଟର ହବ।
ମାନେ ଭିତରକୁ କପିଳାସ କୋଡିଏ ବାଇଶି କିଲୋମିଟର ରହିବ।
ହଁ ହଁ। ଆମର ପୁରା ମାର୍କେଟ ଉପରେ।
ହଁ ହଁ ହଁ।
ଆଉ ଆପଣଙ୍କର।
ଆମ ଘର ଭୁବନେଶ୍ୱର।
ଓ ଆଛା ଭୁବନେଶ୍ଵର ନାଇଁ। ଭୁବନେଶ୍ଵର ତ ମୁଁ ଏବେ ଯାଇଥିଲି। ଜଷ୍ଟ ଆସିକି ଖାଇ ବସିଥିଲି।
ଆ ହଁ।
ଜୟଦେବ ବିହାର।
କଣ କାମ ଥିଲାନା?
ହୁଁ ଯାଇଥିଲୁ ଟିକେ ଆର ଅଫିସ।
ଆ ରୋ
ହଁ।
ଆପଣ କଣ ଜବ୍ କରନ୍ତି କି?
ହଁ ହଁ ଜବ ମାନେ ହାଲୋ ଜବ ମାନେ ମୁଁ ଜବ ନୁହଁ ଆଁ ଆମର ନିଜର ଗାଡି ଅଛି। ମୁଁ ନିଜେ ଚଲାଏ ଆଉ।
ଜବ୍ ମାନେ ଜବ୍ ନୁହଁ ବା ମାନେ ବିଜନେସ୍।
ମାନେ କଣ କହିଲେ?
ମାନେ ବିଜନେସ ନିଜର କାମ କରୁଛନ୍ତି ନିଜେ
ହଁ ନିଜର ଗାଡି ଅଛି ନିଜେ ଚଲାଉଛି ଆଉ ଡ୍ରାଇଭିଂ କରୁଛି ଆଉ। ତ ସେଇଟା ଆମର ଅଫିସ ରେ ଲାଗିଛି ନେସନାଲ ହାଇୱେରେ ଗାଡି। ମୋ ନିଜର ତିନି ଖଣ୍ଡ ଗାଡି ଲାଗିଛି ଏନ୍ ନେସନାଲ ହାଇୱେ ରେ ତ ମୁଁ ସେଇଥିରୁ ନିଜେ ଖଣ୍ଡେ ଚଲାଉଛି।
ଏଇଠି ଢେଙ୍କାନାଳ ରେ
କଣ କହିଲେ?
ତୁସେ ଢେଙ୍କା ଢେଙ୍କାନାଳରେ ଲାଗିଚି ବୋଧେ।
ହଁ ହଁ ଢେଙ୍କାନାଳରୁ ଲାଗିଚି ଆମର ପ୍ରାୟ ସେଇ ଭୁବନେଶ୍ଵର ଜୟଦେବବିହାର ପାଖରେ ଆମର ଯୋଉ ଅଛି ନାଆଟା ମନେ ପଡ଼ୁନି ସେଇଠି ଆମର ପ୍ରାୟ ଆମେ ଯାଉଛୁ ଡେଲି।
ଓହୋ। ତୋ ବସିକିରି ଯାଇନି। ଆମର ଏଇ ଆସିବୁ କଳ୍ପନା ଛକ
ହଁ। ହାଲୋ।
କୁହନ୍ତୁ?
ମୁଁ କହିଲି ଆମର ଏପଟକୁ ଘରତ ଆମେ ସେପଟକୁ କେବେ ଯାଇନୁ।
ଆଜ୍ଞା।
କିଛି କାମ କରୁନି ମୁକହିଲି ଆମର ଏପଟେ କଳ୍ପନା ସେଇଠୁ ଘରନା
ହଁ ହଁ ହଁ କଳ୍ପନା ସ୍କୟାର।
ହଁ ସେଇ ସାଇଟି ବିଜେପି ନଗର ସେଇଟା ଘର।
ଆଚ୍ଛା ଆଚ୍ଛା ଭଏସଟା ଆପଣଙ୍କର ଠିକିରେ ଶୁବୁନି।
ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି ମୁକହିଲି କ୍ଲିୟର ରଉଚିନା ନାଇଁ ଫାଷ୍ଟ କଲ୍ କ
ନାଇଁ ଆପଣଙ୍କର ଠିକରେ ଶୁବୁନିତ।
ହଁ ଏବେ ଶୁଭିଲାକି? ହାଲୋ ହଁ। ବ୍ଲୁ ଥଟା ଲଗେଇଥିଲିତ ମୁଁ କହିଲି କ୍ଲିୟର ଆଉଚିକି ନାଇଁ ସେଥିପାଇଁ ଆପଣଙ୍କୁ କନଫର୍ମ କରିକି
ହୁଁ ନାଇଁ ନାଇଁ ଟିକେ ଆସୁନଥିଲାତ
ହଁ ହଁ ଠିକ୍ ଅଛି ତ କୁହନ୍ତୁ।
ହଁ ହଁ
ଆଉ କଣ ଖାପିଆ କଲେଣି?
ଆଇବା କଣ ଏଇ ସକାଳେ ଡି ଆଣିଥିଲୁ ସେଇଟା ଚିକେନ୍ ଭାତ ଡ଼ାଲମା
ଅହଁ ନନଭେଜ୍ ଖାଆନ୍ତିନିକି?
ହଁ ସେମିତି ଆଜି ବୁଧୁବାରଟେନା।
ହୁଁ ହୁଁ। ଆଁ ସେଥିପାଇଁ ପଚାରିଲି ମୁକଇଁଲି ଆଜି ବୁଧୁବାରଟାତ ଖାଆନ୍ତିକି କଣ ସେଥିପାଇଁ ପଚାରିଲି।
ହଁ ଚିକେନ୍ କରୁଥିଲୁବା ଚିକେନ୍ ଡ଼ାଲମା।
ହଁ ଚିକେନ୍ ସହିତ ଡ଼ାଲମା ମୁଁ ଚିକେନଟା ସ ଡ଼ାଲମାଟା ଶୁଖିଲା ମୁକଇଁନି ଚି ଆଁ ଚିକେନ୍ ସସ୍ କେମିତି ଡ଼ାଲମା କମ୍ବାନେସନ୍ ଚିକେନର ଡାଲମାର କିଛି କମ୍ବିନେସନ୍ ନାହିଁ।
ଆଁ ଆମେ କଣ କରୁକି ଆମର ଯାହାବି ହୁଏ ଚିକେନେ ହଉକି ଅବା ମାଛ ହଉ ଅଫିସରେ ଆମର ଡ଼ାଲମାଟା ନିହାତି ହେଇଥିବ।
ଓହୋ ହୋ।
ତ ଆମର ସାର୍ ଦିଜଣ ଅଛନ୍ତି ସେତାଙ୍କର ଟୋଟାଲି ସିଏ ଆଇଁଷ ଖାଉନାହାନ୍ତି।
ଓହୋ ତାଙ୍କ ପାଇଁ ଡ଼ାଲମା ହେଇଥିବ ସେଇଥିରୁ ନେଇଯାଆନ୍ତି।
ତାଙ୍କ ପାଇଁ-ଇ-ଇ-ଇ ପର ଡେ ଡାଲମା ହୁଏ। ଆଉ ଡାଲମା ହେଲେ ସମସ୍ତଙ୍କ ପାଇଁ ହବ ଜଣେ ରୋଷେଇ କରିବ ମାନେ ସେ ସମସ୍ତଙ୍କ ପାଇଁ କରିଦେଇଥିବ ନା।
ହଁ ହଁ ହଁ। ପ୍ଲେନ୍ ଡାଲି ହୁଏନି। ଡାଲମା ହେଇ ଯାଏ, ପ୍ଲେନ୍ ଡାଲି ହୁଏନି।
ନାଇଁ ନାଇଁ ତାଲମା ଟିକେ ହୁଏ। ଚିକେନ ହେଲେ କି ମାଛ ହେଲେ ମାଛ ଗୁଡିକ ଖାଲି-ଇ-ଇ-ଇ ଆମର କଷା ଟାଇପ ର ଓଡେଇକି ସେଟା ଆମେ ଖାଇଦବୁ ଆଉ ଝୋଳ ଫୋଳ କିଛି ହୁଏନି ଆଉ।
ଓ ହୋ।
ଆପଣ କଣ ଖାଇଲେ?
ମୁଁ କଣ କ ଖେଚେଡ଼ି କରିଥିଲି ଖେଚେଡ଼ି, ଡାଲମା ଆଉ ପୋଟଳ ଅ ଉମ୍ ପନିର୍ ତରକାରୀ, ଏମିତି ସବୁ ଖାଇଥିଲି ଆଉ।
ତାହେଲେ ଆପଣଙ୍କ ପୁରା ଭେଜିଟେବୁଲ୍।
ମୁଁ ଭେଜଜିଟେରିୟନ୍।
ଆ
ମୁଁ ନନ୍ ଭେଜ୍ ଖାଏନି।
କଣ ପାଇଁ?
ଖାଏନି ଏମିତି ଖାଏନି ଆଉ।
ନା ଯାହାହେଲେ ତ କିଛି ତ କାରଣ ଥିବ ଜଣେ ଏଁ-ଏ ନନଭେଜ ଖାଉନାହାନ୍ତି ମାନେ କାରଣ କିଛି ତ
ନାଇଁ ମାନେ ଏମିତି ନାହିଁ ଯେ ଜମା ଖାଉ ନଥିଲି ଖାଉଥିଲି। ଅଛି ଯେ ଓ ଅ ପ୍ରେମାନନ୍ଦ ବାବାଙ୍କର ସବୁ ଭିଡ଼ିଓ ଫିଡ଼ିଓ ଦେଖିକି ତାପରେ ମୋ-ମ୍ ବଡ଼ ଭଉଣୀ-ଇ-ଇ-ର ପୁଅ ସିଏ-ଏ ମାନେ ବହୁତ କମ୍ ବୟସ ତାକୁ କୋଡ଼ିଏ ବର୍ଷ। ତ ସିଏ ସେ ସବୁ ଭିଡିଓ ଦେଖିକି ଇନ୍ସପିଅର୍ ହେଇକି ସିଏ-ଏ-ଏ ନନଭେଜ ଛାଡି ଦେଲା ଯୋଉ ଟାଇମ୍ ରେ ସେ ଜିମ୍ ଯାଉଛି ତା ବଡିକି ସ ସଫିସେଣ୍ଟ ଦରକାରେ ପ୍ରୋଟିନ୍ ସେ ଟାଇମ୍ ରେ ବି ସିଏ ନନଭେଜ ଛାଡ଼ିକି ଭେଜ କୁ ଆସିଗଲା ତ-ଅ-ଅ ସେ ସେ ସବୁ ଆମେ ତା ସାଙ୍ଗେ କଥା ହେଇକି ସେ ସମସ୍ତିଙ୍କି ଆମକୁ କରିକି ଆମ ଘରେ ଅଧ ଲୋକଙ୍କୁ ସେ ଭେଜିଟେରିଆନ୍ ହିଁ କରିଦେଲା। ତ ଏମିତି ବି ମୋତେ ଆଗରୁ ନନଭେଜ୍ ଏତେ ପସନ୍ଦ ନୁହଁ। ଯେହେତୁ ଆମ ଘର ପୁରୀ ମୋ ବାପଘର ଆମର ସେପଟେ ପୁରା ଆମ ଘର ପୁରୀ ମୋ ବାପଘର ତ ସେପଟେ ଆମର ଏତେ ନନଭେଜ୍ ବି ଲୋକ ଖାଆନ୍ତିନି ବହୁତ କମ୍ ବି।
ଆପଣଙ୍କ ବାପଘର ପୁରୀ ନା?
ହୁଁ ମୋ ବାପଘର ପୁରୀ। ତ ସେଠି ଲୋକ ଏତେ ନନଭେଜ ବି ଖାଆନ୍ତିନି।
ଆଉ ତାହେଲେ ଏ ସ୍ନାନ ଯା ତ ସ୍ନାନ-ଅ-ଅ ସ୍ନାନ ଯାତ୍ରାକୁ ତ ଆପଣ ଯାଇଥିବେ ନା ନାଇଁ?
ନା ନା ସ୍ନାନ ପୂର୍ଣ୍ଣମିକୁ ଯାଇନି ନା କାରଣ ଆମର ବ୍ରାହ୍ମଣ ଘର ତ। ଆମ ଘର ପ ମାନେ ଶାଶୁ ଘର ପାଖରେ ଗୋଟେ ମନ୍ଦିର ଅଛି ପତିତ ପାବନଙ୍କର ତ ସେଠି ଠାକୁରଙ୍କର ସ୍ନାନ ନାଇ ସେ ନା ନା ଛାଡିବାର କିଛି ନାହିଁ ସ୍ନାନ ବେଦୀକି ସେଠି ଠାକୁର ଯାଆନ୍ତି ଯେହେତୁ ମୋ ଘରେ ଆମର ପାଳି ଚାଲିଛି ଆମର ଶହେ ଦେଢଶହ ଲୋକ ଖାଇବେ ରୋଷେଇ ରୋଷେଇବାସ ମନ୍ଦିରରେ ତ ବହୁତ କାମ ସେ ଟାଇମ ରେ ମୁଁ ଏଠି ଛାଡ଼ିକି ସେଠିକି ଯାଇପାରିବିନି ତ ରଥକୁ ବି ରଥ ଦିନ ଯାଇପାରିବିନି। ଆମର ରଥ ଦିନ ଆମ ଶାଶୁଘରେ ମାଳା ଚାଉଳ ରନ୍ଧା ହୁଏ। ଯିଏ ମାଣ ବସେଇଥାଏ ମାଣ ଚାଉଳ ଟା ରଥ ଦିନ ହିଁ ରନ୍ଧା ହବ ତ ସେଥିପାଇଁ ତ ଯେହେତୁ ମୁଁ ଘରେ ଜଣେ ଗୋଟିଏ ବୋହୂ ଅଛି ତ ମୋତେ ହିଁ କରିବାକୁ ପଡ଼ିବ। ତ ଶଇଲେ ମୁଁ ଭାବିଚି ହେରାପଞ୍ଚମୀ କି ଯିବି। ହେରାପଞ୍ଚମୀ କି ଯିବି ଆଉ। ହାଲୋ। ହାଲୋ କ୍ଲିୟର ଆସୁନି
କହିଲି ଆପଣଙ୍କ ଭାଇ ଅଛନ୍ତି ନା ହାଲୋ।
ହଁ ହଁ ନାଇଁ ନାଇଁ ଅଛନ୍ତି ସମସ୍ତେ, ହଁ ହାଲୋ।
ହଁ।
ହଁ ହାଲୋ। ହଁ ମୁଁ କହିଲି ଅଛନ୍ତି ସମସ୍ତେ ଯା ଜଣେ କିନ୍ତୁ ମୁଁ କହିଲି ଯା ଜଣେ ଅଛନ୍ତି କିନ୍ତୁ ସେ ରାଉଲକେଲାରେ ରୁହନ୍ତି ଭାଇନା ଆମର ଜବ୍ କରୁଚନ୍ତି ତ ସେ ସେଠି ରୁହନ୍ତି ତ ମୁଁ ଏଠି ଘରେ ଶାଶୁ ଶ୍ୱଶୁରଙ୍କ ପାଖରେ ରହୁଚି। ସେଥିପାଇଁ ମୁଁ ଏକୁଟିଆ ଏଇନା।
ମାନେ ଆପଣ ବଡ ତାହେଲେ ନା ନା ଆପଣ ବଡ ନା ଅଁ ହଁ ସାନ ଆପଣ ନା? ଆଛା ଆଛା ଆପଣଙ୍କ ପୁଅ ଝିଅ?
ଅ ମୋର ପୁଅ ଝିଅ ଗୋଟେ ପୁଅ ଗୋଟେ ଝିଅ।
କୋଉ କୋଉ କ୍ଲାସ ରେ ପଢ଼ନ୍ତି?
ପୁ ପୁଅ କ୍ଲାସ୍ ଫାଇଭ୍ ରେ ଝିଅ ନର୍ସରୀରେ।
ଆଚ୍ଛା ନର୍ସରି କରନ୍ତି ନାଇଁ କି?
ହଁ ପୁଅ ଝିଅ ନର୍ସରୀରେ ପଢୁଚି। ପୁଅ କ୍ଲାସ୍ ଫାଇଭ୍ ରେ ପଢୁଚି।
ଭାଇନାଙ୍କର ଏଇ ପାଠ ଆଉ।
ଆଜ୍ଞା?
କହିଲି ଭାଇନାଙ୍କର ପୂଜା ପାଠ ଆଉ?
ହଁ ସେ ପୂଜା ଫୁଜା କରନ୍ତି ଆଉ। ଠାକୁରଙ୍କର ଆମର ସବୁ ଅଛି ଜାଗା ତ ସେ ସବୁ ଜାଗା ଗୁଡ଼ା ଘର ହେଇକି ଦିଆ ହେଇଚି ଭଡ଼ା ଆଉ।
ଚାଷ ବାସ କରନ୍ତି ନା ନାଇଁ?
ନା ନା ନା ଚାଷବାସ କେହି କିଛି କରନ୍ତି ନି। ଆମ ବ୍ରାହ୍ମଣର ଆଉ ଚାଷୀ ଘର ହେଲେ ସିନା ଚାଷ କରିବୁ ବ୍ରାହ୍ମଣ ଘରେ କୋଉଠି ଯାଇ ଚାଷ କରି ପାରିବୁ।
ନାଇଁ ତ ହେ ସେମାନେ ତ କରନ୍ତିନି।
ନା ଆମର ଯେତେବେଳେ ଦିଅ ନା ନା ସେତେବେଳେ ଆମ ଜମି ସବୁ ଦିଆ ହେଇଥାଏ ଚାଷୀ ମାନଙ୍କୁ ନା ଆମର ସେତେବେଳେ ଜମି ସବୁ ମୁଁ ଯେତେ ବେଳେ ନୂଆ ନୂଆ ବାହା ହେଇକି ଆଇଥିଲି ଆମର ସବୁ ଜମି ଥାଏ ସେଇଗୁଳା ସବୁ ଚାଷୀମାନଙ୍କୁ ଦିଆ ହେଇଥାଏ। ସେମାନେ ଅମଳ କରିକି ଦିଅନ୍ତି ଚାଉଳ। ଏବେ ତ ଆଉ ସେ ସବୁ କେହି ଚାଷ କରୁନାହାନ୍ତି। ତାପରେ ସେ ଯୋଉ ଆମ ସ ବୁ ଏନ ଏଚ ସାଇଡ୍ ରେ ଜାଗା ଗୁଡ଼ାକ ତ ସେ ଯେଉଁ ଜାଗା ରାସ୍ତା ଏବେ ଏନ୍ ଏଚ୍ ରୋଡ଼୍ ହେଇଗଲା ତ ଜାଗା ଗୁଡ଼ା ବହୁତ ତଳୁଆ ହେଇଗଲା ତଳୁଆ ହେଇଗଲା ରୋଡ଼ ଉପରକୁ ହେଇଗଲା। ତ ସବୁଳେ ପାଣି ପଶିଲା ତ ସେଠି ଆଉ ଜମି ମାନେ ଚାଷ କରିବାକୁ ହେଲାନି। ତ ସେସବୁ ଜାଗା ଏବେ ଦୋକାନ ଘର ହେଇକି ଭଡ଼ା ଦିଆଯାଇଛି ଆଉ। ଠାକୁରଙ୍କ ସମ୍ପତ୍ତି ତମେ ତ ଆଉ କିଛି କରିପାରିବନି କିଛି ଇନଭେଷ୍ଟିଂ କରିକି ଯାହା କରିବୁ। ସେଥିପାଇଁ ଆଉ।
ଏ ଯୋଉ ଏନ୍ ଏଚ୍ ରୋଡ଼ ହଁ ତାପରେ ଗଲେ ଏନ୍ ଏଚ ଆଇ ର ଯୋଉ ଜାଗା ବି ଆପଣଙ୍କର ରୋଡ଼ ସାଇଡ୍ ଯେ ପୁଣି ଆହୁରି ବଢ଼ିବ ନା। ହାଲୋ।